ହାଲୋ।
ହଁ କଣ କରୁଚନ୍ତି?
ଏବସିଥିଲି ଭାଇ।
ହଁ ଆପଣ ଭଲ ଅଛନ୍ତି?
ଆଜ୍ଞା ଭଲ।
ଅଁ ଠିକ୍ ଅଛି ଆଉ ୟାପରେ ଆପଣ କରିଦେବେ ମତେ ଆଉ।
କଣ କଇଲେ?
ୟାପରେ ଆପଣ କରିଦେବେ ଆଉ।
ହଉ ଠିକ୍ ଅଛି ନାଇଁ ଆମେ ଯାହାବି କଥାହବା କିଛି ନଲେଜବୋଲି ଟପିକ୍ ଉପରେ କଥାହବା ଯେମିତି ଆମ କଲଟାବି ଇଫେକ୍ଟିଭ ଯିବ ହେଲା।
ହଁ ହଁ ଠିକ୍ ଅଛି ତାହେଲେ କୁହନ୍ତୁ କଣ ଆପଣ କଣ କରନ୍ତି କୋଉଠି ରୁହନ୍ତି?
ମୁଁ ବେସିକାଲି ଗ୍ରାମାଞ୍ଚଳରୁ ବସ ବସବାସ କରେ ଗ୍ରାମାଞ୍ଚଳରେ।
ଆଉ ଗ୍ରାଜୁଏସନ୍ ସରିଯାଇଚି ଆର୍ଟସ୍ ନେଇଥିଲି। ଏବେ ଦୁଇ ତିନି ବର୍ଷ ହେବ କମ୍ପଡିଟି ପିପାର ହଉଚି ଆଉ ଆପଣ?
ହଁ ହଁ ମୁଁ ଗ୍ରାଜୁଏସନ୍ ସାରିକି ମାଷ୍ଟର୍ସ କରୁଚି ଆଉ। ପୋଷ୍ଟ ଗ୍ରାଜୁଏସନ୍ କରିଚିଏବେ ଆପଣ କମ୍ପିଟି କଉ କମ୍ପିଟିରେ? ମୁଁ କରୁଚି ଏମ୍ ବି ଏ କରୁଚି ବୈଦେଶିକ ବେପାର।
ଆଚ୍ଛା। ମୁଁ କମ୍ପିଡିଟି କ୍ୟାଙ୍କି ପାଇଁ।
ବ୍ୟାଙ୍କିଙ୍ଗ କରୁଚନ୍ତି।
ଆଜ୍ଞା।
ଠିକ୍ ଅଛି ମୋରବି ବ୍ୟାଙ୍କିଙ୍ଗ ପାଇଁ କେତେ ସମୟ ପେ କରିଥିଲି ଇଏ ପ୍ରିପାରସନ୍।
କୋଉଁ ମସିଆରେ ଆଜ୍ଞା।
ଁ ଏଇ ବର୍ଷେ ଦେଢ ବର୍ଷ ପୂର୍ବରୁ।
କେତେ ଟାଇମ୍ କଲେ ପ୍ରିପେୟା
ମୁଁ ଯେତବେଳେ ଯେତବେଳେ ପ୍ରିପାର କରୁଥିଲି ଯେତବେଳେ ମୁଁ କ୍ୟାଟ୍ ଏଗଯାମ୍ ପ୍ଲସ ଏଇଟା ବି କରୁଥିଲି। ମୋର କ୍ୟାଟ୍ ହେଇଗଲା ତ ମୁଁ ପଳେଇଆଲି ଆଉ ଇଏ କଲି ନାହିଁ। ବ୍ୟାଙ୍କିଙ୍ଗ ସାଙ୍ଗ କଲେନି ବ୍ୟାଙ୍କିଙ୍ଗ ପଛରେ ଏବେ ମାନେ ଏ ମ୍ ବି ଏ କରିକି ତାପରେ ବ୍ୟଙ୍କ ଥ୍ରରୋଲରେ ଯିବାକୁ ଇଚ୍ଛା ଅଛି ଆଉ।
କ୍ୟାଟ୍ ରେ ମ୍ୟାପରେ ମିଳେ ଡିପି ବ୍ୟଙ୍କଠୁ ନା। କୁହନ୍ତୁ କହିଲି କ୍ୟାଟ୍ ଏକ୍ଜାମ ରେ
ଆଜ୍ଞା।
ଆମର ବ୍ୟାଙ୍କ ଠାରୁ ଅଧିକ ଟିକେ ହାଇ ଲେବୁଲର ମ୍ୟାଥେ ଆସେ ନା ସେ ସେମ୍ ଲେବୁଲର?
କ୍ୟାଟ୍ ଲେବୁଲ ଟିକେ ହାଇ ଆସେ ବାକି ବ୍ୟାଙ୍କ ଏକ୍ଜମ ରେ ଟିକେ ଅଧିକ ଠିକ୍ କରିବାକୁ ପଡିବ। ଭାଇ କ୍ୟାଟ୍ ଏକ୍ଜମରେ କମ ଠିକ୍ କରିକି ବି ଅଧିକ ମାନେ ଅ କ୍ୟାଟରେ କମ ଠିକ୍ କଲେ ହବ ବାକି କମ ଠିକ୍ କରିବାଟା ଲେବୁଲ୍ ଡିଫିକ୍ଲ ରୁ ଟିକେ ଅଧିକାଥାଏ।
ଆଚ୍ଛା ହେଟା କୁହନ୍ତି ପିଲାମାନେ ଆମ ଆସ୍ଫେଢେ ଗୁଡ଼ା କୁହନ୍ତି।
କ୍ୟାଟ୍ ଏକ୍ଜାମ୍ ଟିକେ ମାନେ ନଓ ଏଇଟା ଟିକେ ୱ ସ୍ପିଡ ସ୍ପିଡ ତମ ସମୟ ଟିକେ ପଛେଇକି କରିବାକୁ ପଡିବ ବ୍ୟାଙ୍କ ଏକ୍ଜମ୍ ଟା କ୍ୟାଟେ ଏକ୍କମ୍ ଟି କିଏ ସମୟ ବୋ ଯେତିକିବି ଥାଉ ତମକୁ ହିସାବରେ ତମକୁ ଠିକ୍ କରିବାକୁ ପଡିବ। ଯଦି ଭୁଲ୍ କରିବ ନେଗେଡିପ୍ ମର୍କ୍ ଙ୍ଗିରେ କଟି ଯାଇ ପାରେ।
ଆକିୟୁରେସି ଦରକାର ମେନ୍ ଆଉ।
ଆକିୟୁରେଶି ଅଧିକ କରିତେ ପଡିବ।
ବ୍ୟାଙ୍କରେ ମେନ୍ସରେ ଆକୁୟୁରେଶି ମ୍ୟାଟ କରେ ସ୍ପିଡି ନହେଲେ ନାହିଁ ସ୍ପ୍ଲି ଙ୍ଗି ସ୍ପିଡ଼ି।
ହଁ ପିଲ ୟାର ଯେମିତି ୟୁପି ଏ ସ୍ ରେ ହୁଏ ସେମିତି ହୁଏ ବୋଧେ ଆଗ ନୋ ଗୋଟେ ଫ୍ରିଲିସ୍ମ୍ ଗୋଟେ ତାପରେ ମ୍ସେ।
ହୋଉ ଠିକ୍ ଅଛି ମୁଁ ଯାହାବି କରୁଚନ୍ତି ମନ ଦେଇକି ପଢ଼ନ୍ତୁ ଆଉ।
ହଁ। ନାଇଁ ମତେ ବ୍ୟାଙ୍କିଙ୍ଗଏକ୍କମ ବିଶରେ କହୁନାନ୍ତି ଟିକେ କଣ କଣ ମାନେ ମୁଁ ଏସ୍ ବି ଆଇ ପି କରିଥିଲି। ସେତବେଳେ ମୁଁ ଦେଇ ନଥିଲି ସେ ବର୍ଷ। ହଁ ପ୍ରିଏନ୍ସ କେବେ କରିଥିଲି ତାପରେ ଛାଡି ଦେଇଥିଲି ତାପରେ ମେନ୍ସ ଦେଇନଥିଲି।
କେତେ ମର୍କ କେତେ ମର୍କେ ଥିଲା ଫିଲ୍ମଙ୍ଗୀ ର?
ଅ କେତେ ଥିଲା ମୋର ମନେ ନାହିଁ ରଇଥାନ୍ତୁ କହୁଚି। ଅ ସେ ଦୁଇଶ ମାର୍କ କିଆ ପେପର ଯୋଟା ଥିଲା।
ହେଟା ମେନ୍ସ ଟା ତ।
ମେନ୍ସ ଦେଇଚ ଦିଇଟା ଏକଜାମ ଗୋଟେ ସଇଲା।
ନାଇ ନାଇଁ ପ୍ରିଲ୍ମିଟା ହଣ୍ଡେଡ ମାର୍କ ର ନା।
ହଁ ହଣ୍ଡେଡ ମାର୍କ ହେଇଥିଲା ତାପରେ ଆଉ ଜୁଲାଇ ପରେ ଆଉ ଗୋଟେ ହେଇଥିଲା ଅଗଷ୍ଟରେ ନା ସେପ୍ଟେମ୍ବର ରେ।।
ହେଟା ଆଇ ବି ପିଏସ୍ ର କଣ ହେଇଥିବ।
ହଁ ଆଇ ବିପି ଏ ସର ମୋର ମାନେ ନାହିଁ ବହୁତ ଦି ଦିଇ ବର୍ଷ ହେଇଗଲାଣି ତାପରେ ମୁଁ ଏମ ବି ଏ ଜୋଏନ୍ କରିକି ସରିବା ଉପରେ ହେଲାଣି। ଆଉ ଗୋଟେ ବର୍ଷର ଏମ ଵିଏର କୋର୍ସ ଅଛି।
ଆଚ୍ଛା ଠିକ୍ ଅଛି।
ଆଉ ଆପଣ ମାନେ ଏବେ ତିନି ବର୍ଷ ହେ ମୋ ସାଙ୍ଗ ବି ଜଣେ ଅଛନ୍ତି। ସିଏ ବି ବ୍ୟାଙ୍କିଙ୍ଗ
ରେ ଗୋଟେ ବର୍ଷ ମୋର ବ୍ରେକ୍ ହେଲା କିଛି ପର୍ସନାଲ ରିଯୁନ୍ ପାଇଁ ବ୍ରେକ୍ ହେଇଯାଇଥିଲା ତାପରେ ଏବେ ପୁଣି କଣ୍ଟିନ୍ୟୁ କରୁଚି ଯେହତୁ ମତେ ଟିକେ ଡିଫିକଲ୍ଟ ହଉଚି ଆଉ ପୁଣି ସେଇ ଜିନଷ ଗୁଡା ରିଭାଜ କରିବା ପାଇଁ
ହୁଁ ସେ ଟିକେ କୋଚିଂ ନେଇଚନ୍ତି ନା ଏମିତି ନାଗୁଚନ୍ତି କରୁକନ୍ତି?
ନାଇଁ ମୁଁ ଫାଷ୍ଟେ ଅନ ଏକାଡେମୀରେ ପଢିଥିଲି।
ହଁ ହଁ।
ତେଇଶିରେ ବୋଧେ ବାଇଶି ତେଇଶି ରେ ଅ ଏକାଡେମୀରେ ପଢିଲି ସେତେବେଳେ ଏଇନେ ଉଁ ପ୍ରାୟେ ଏଜ୍ଜାମିନେସନ୍ ରେ ଏତେ କିଛି ଜାଣିନଥିଲି ତାପରେ କହିବା କଥା ହେଲା କି ତାପରେ ମୁଁ ଗୋଟେ ଆଟେଣ୍ଡ୍ ଦେଲା ପରେ ମୁଁ ସିରିୟସ ହେଲି କି ନାଇଁ ଭଲରେ ପ ଲି ହେଇଯିବ ଫାଷ୍ଟ ମୋର ପ୍ରିଲ୍ଲିମ୍ ବି କ୍ଲିୟର ହେଲାଣି ଫେଲ୍ ହେଲି ଖାଲି।
ହଁ ହଁ।
ତାପରେ ମୁଁ ପଢେ ନେଇଁ ମାନେ ଏମିତି ଉଁ ହାୱାରେ ହାୱା ବାଜି କରରେ କି ନାଇଁ
ହଁ ସେଇଟା ହୁଏ ଟିକେ ହେଇଯିବ ଏମିତି ଟିକେ ଥାଏ ପରୀକ୍ଷା ହେଲେ ହିଁ ଟିକେ ଇଚ୍ଛା ହବ ପଢିବା ପାଁଇ।
ଫାଷ୍ଟ ଫାଷ୍ଟ ସେମିତି ହୁଏ ତ ସ ତେଣୁକରୀ ମୁଁ ଆଉ ପଢିଲିିନି। ତାପରେ ଯେତେବେଳେ ଫିଲ୍ମ ଦେଲି ଜାଣିଲି ଲେବୁଲ କଣ ତାପରେ ସେଠୁ ମନ ଦେଇ ପଢିଲି ତେଇଶି ପଢିଲି ଚବିଶି ପଢିଲି ପଚିଶି ଟା ମୋର ପୁରା ବ୍ରେକ୍ ହେଇଗଲା। ପଚିଶି ଗୋଟା ଯାକ ଇଅର ମୋର ପୁରା ବର୍ବାଦ ଗଲା। ଛବିଶି ଠୂ ଅଳ୍ପ ବହୁତେ ମୁଁ ଷ୍ଟାର୍ଟ କରୁଛି ଆଉ।
ଏ ପରୀକ୍ଷା କେବେ ଅଛି ଏବେ ତ ଅଛି, ବୋଧେ ଟାଇମ୍?
ଅ ବାହାରିଛି ସେ ଏବେ ବାହାରିଛି ଆମର ଅଗଷ୍ଟ ଫାଷ୍ଟ ୱିକ୍ ରେ ଅଛି ଆଉ ଫିଲିମ୍ ଟା।
ହୁଁ ଏଇ ଯୋଉ କୋଉ କୋଉ ପୋଷ୍ଟ ପାଁଇ ବାହାରିଛି ଏବେ?
ପିଓ ଟା ଖାଲି ବାହାରିଛି ଏଥର ଚେଞ୍ଜ୍ କରିଦେଇଛି ଆ ସ ଆଗୁରୁ ସବୁଠୁ ପରେ ବାହାରେ ଆଗ ବାହାରୁଛି। ନୋଟିବିକେସନ୍।
ହୁଁ ଏବେ ଖାଲି ପିଓଟା ବାହାରିଛି।
ପିଓ ଟା ବାହାରିଛି, ତାପରେ ୟା ପରେ ଆ ଆ ଆଇ ବି ପିସ୍ ର କ୍ୟାଲେଣ୍ଡର ବି ଆସିଛି ଆଇ ବି ପିସ୍ ର ନୋଟିଫିକେସନ୍ ଆସିବ ଆସ୍ତେ ଆସ୍ତେ ଆଇ ବି ପିସ୍ କ୍ଲର ତାପରେ ପିଏ। ତାପରେ ଲାଷ୍ଟରେ ଭାରିବ ଆର ବି କ୍ଲରକ୍ ଆରର ବିପି ଆଉ।
ଏ ହେଇଯାଉ ଟିକେ ଲାଗିଯାଆନ୍ତୁ।
ଆଜ୍ଞା।
ହଁ ମୁଁ ହଁ ଚ ଆଉ କଣ କୁହନ୍ତୁ ଆପଣଙ୍କ ଘର କୋଉଠି?
ଘର ତ ସେମିତି ପର୍ଟିକୁଲାର ମୁଁ କହିପାରିବିନି, କିନ୍ତୁ ଜାଣନ୍ତୁ ମୁଁ ଗ୍ରାମାଞ୍ଚଳରୁ ଆଉ।
ହଁ ଠିକ୍ ଅଛି, ଏଥିରେ କଣ ଘର କହିହବନି?
ଆପଣ ଜାଣି ନାହାଁନ୍ତି କି ରୁଲ୍ କୁହନ୍ତୁନି?
ହଁ ଠିକ୍ ଅ ଠିକ୍ ଅଛି ଠିକ୍ ଅଛି ହଁ ଆପଣ ହଉ। ଉଁ ତାପରେ ଆଉ କଣ କୁହନ୍ତୁ ଆଉ ଘର ପରିବାର କେମିତି ସବୁ ଅଛନ୍ତି?
ହଁ ସବୁ ଭଲ।
ଆଉ ଖାଇବା ପିଇବା ସନ୍ଧ୍ୟାରେ କଲେଣି ନା ନାଇଁ?
ଆ ସନ୍ଧ୍ୟାବେଳେ ଖାଇନୁ ଆମେ ଯାଇଥିଲୁ ଟିକେ ମାମୁଁ ଘର ଆଡ଼େ ତ ବାଟରେ ହୋଟେଲ୍ ରେ ଖାଇଦେଇଥିଲୁ ଟିକେ ଲେଟ୍ ରେ ଆଉ ଭୋକ ନାହିଁ କ୍ରିକେଟ୍ ଖେଳିକି ଏ। ପଡ଼ିଆ ପାଖେ ବସି ଥିଲୁ ଆଉ ଘରକୁ ଯିବୁ ଆଉ ଟିକେ ପରେ ଆଉ।
ଓହୋ ମୁଁ ବି ଯାଇଥିଲି ସନ୍ଧ୍ୟାବେଳେ କ୍ରିକେଟ୍ ଖେଳିଲି ଟିକେ। ଖେଳିକି ଆସିଲି ମୁଁ ଘରକୁ ଆଇଥିଲି ମୋର କଲିକତାରେ ରହୁଛି ମୁଁ ଏବେ ପଳି ଆଇଛି ଘରକୁ। ତାପରେ। ଆସିକି ଯାଇଥିଲି ଏବେ ମାନେ ଖେଳିବାକୁ ଟିକେ ଖେଳିକି ଆଇଲି ସନ୍ଦ୍ୟା ବେଳେ। ଘରେ ଟିକେ ବ୍ୟାୟାମ ଫ୍ୟାୟାମ କରିକି ଦେଖିବା କଣ କରିବା କାମରେ ଆଉ।
ଠିକ୍ ଅଛି ବହୁତ ବଢ଼ି।
ଆଉ ଆପଣଙ୍କ ମାନେ ଏବେ କେତେ ଦିନ ରହିଲା ମାନେ କ୍ୟାଲ୍କୁଲେସନ ହିସାବରେ।
ମୋଟାମୋଟି ଉପରେ ପଇଁଚାଳିଶ ଦିନ ପାଖାପାଖି
ହଁ ଯଦି ଭାଙ୍ଗିକି ଭଲରେ ଟିକେ ପ୍ରିପାରେସନ୍ କରିବେ ତାହେଲେ ହେଇଯାଇପାର।
ଆଜ୍ଞା ମୁଁ ଟିକେ ସ୍ପିଡ ଟିକେ ଆଣିବାକୁ ପଡ଼ିବ ମେନଲି ମଣିଷ ରିଭାଇଜ ସେଗୁଡ଼ାକ କନସେପ୍ଟ ସବୁ ଏକା ରିଭାଇଜ ସବୁ ହେଇଯାଇଛି କୋସଚୀଂ ବି ଯଦି ଗୋଟେ କୋସଚୀଂ କି ଟିକେ ମତେ ଟାଇମ୍ ଲାଗିପାରେ କିନ୍ତୁ ବାର ବାର ମାନେ ପିଡିଏଫ ଗୁଡ଼ା ସଲଭ କରିକି। ଅଧିକ କୋସଚୀଂ ସଲଭ କରିକି ମତେ ମକ୍ ବି ଦବାର ଅଛି ମୁଁ ବି ଦେଇଥିଲି।
ଆପଣଙ୍କୁ ଗୋଟେ କହିବି ଯେ ଧ୍ୟାନ ରଖିବେ ଯଦି ଗୋଟେ କଶ୍ଚିନ୍ ଉଁ ଅଧିକ ଟାଇମ ସମୟ ଲଗୋଉଛି ତାକୁ ଆଉ ଦେଖିକି ବସନ୍ତୁନି।
ସେଇଟା ଏଟା ଏଇଟା ଏଇଟା ଆଜ୍ଞା ଗୋଲଡେନ ରୁଲ ମୋର କଣ ହେଇଛି କି ମୁଁ ଫାଷ୍ଟ କହୁଛି ଯୋଉ ଦୁଇ ହଜାର ବାଇସି ରେ ସେ ପେପର ଦେଲି ସେତେବେଳେ ମୁଁ ଏମିତି ତ ପଢ଼ିକି ଯାଇଥିଲି ମୁଁ ବତିଶି କି ଚଉତିରିଶ ରଖିଥିଲି ବୋଧେ। ହଣ୍ଡ୍ରେଟ ରୁ ମୋର ମନେ ଅଛି ତାପରେ ମୁଁ ଭଲରେ ପଢ଼ିଲି। ଯେତେବେଳେ ପଢ଼ିକି ଯେତେବେଳେ ଏଗ୍ଗଜାମ ଦେଲି ମୋର ମନେ ଅଛି ମୁଁ ଆର୍ ଆର୍ ବି ପି ଓ ମୋର ପ୍ରିଲିମ୍ କ୍ଲିୟର ହେଇଯାଇଥିଲା। ମେନ୍ସରେ ମୁଁ ଯେତେବେଳେ ଦେଲି ପ୍ରଥମେ କିନା ମୋର ଗୋଟେ ପାଜଲ ଆସିଲା। ସେ ପଜଲ୍ ଟା ମୋ ପାଖରେ ପଜଲ୍ ଟା ଦେଖିବି ସେଟା ସାତ ଲାଇନ ଭିତରେ ତାର ଷ୍ଟେଟମେଣ୍ଟ ଅଛି। ମୁଁ କହିଲି ନା ସେଟା ବନିଯିବ ଏତେ ପଜଲ ମଣିଷ ବନେଇଛି। ଆଉ ଏଟା ବନିବନି ଆଉ ଯେତେବେଳେ କଣ୍ଡିସନ ଗୁଡ଼ା ନୋଟ୍ ଡାଉନ କଲି ମୁଁ କହିଲି ଠିକ ଅଳ୍ପ କଣ୍ଡିସନ କିନ୍ତୁ ଏତେ ଏତେ ମଲଟିପୁଲ ବନୁଥିଲା କଣ କହିଲେ
କହନାଇ ଗୋଟଏ ଜାଗାରେ ଚାରିଟା ପ୍ରବାବୁଲ ବନିଯାଉଥିଲା ବୁଝିପାରୁଥିବେ।
ତାପରେ ମୁଁ ହେଟା ସେଇଟା ଜାଣିନଥିଲି ନା ସେ ଲରନିଙ୍ଗ ଟା ପାଇନଥିଲି କାହାଠୁ କି ନାହିଁ ଗୋଟେ କୋଶ୍ଚନୀ ଯଦି ହଉନି ଏଟା ଇଗୋକୁ ନ ନେଇକି ହେଟାକୁ ସ୍କିପ କରି ଦେବାଟା ବେଟର। ନା ମୁଁ ପରା ନେଲି ଏଠି ସାତ ସାତ ଆଠ ମିନିଟ ଖରାପ କରିଦେଲି। ଏମିତି ହେଇଛି ମୋର ଏଇଟା ଆପଣ ଯୋଉଟା କହୁଛନ୍ତି ଏଇଟା ମୁଁ ବି ରିଅଲାଇଜ କରୁଛି ମୁଁ ବି ମାନୁଛି କାଇଁ ନା ଭୁଲଟା କରିଛି ମୁଁ ପିଲା ବି କୁହନ୍ତି ସାର୍ ବି କୁହନ୍ତି କି ନାଇଁ କଶ୍ଚିନ୍ ସ୍କିପ କରିଦବ। ବାଛି ବାଛି କଶ୍ଚିନ ଯେତିକିଟା କରିବ ଆକୁରେଟ୍ କରିବ ସେତିକି ବାସ।
ସେଇଟା ମାନେ ମୋର ବି ପ୍ରଥମ ଥର ଯେତେବେଳେ ମୁଁ ଛାଡ଼ି ଦେଇଥିଲି ମୋର ବି ସେ ଟିକେ ଅସୁବିଧା ହେଇଥିଲା ମାନେ ମୁଁ ମୁଁ ଏତେ ପଢ଼ିବି ନଥିଲି ସେକେଣ୍ଡ ଥର ବି ଏତେ ପଢ଼ିନି। ପ୍ରଥମ ଥର ଭାବିଲି ମୁଁ କି ଆରାମ ସେ ଟିକେ ନବା ଧୀରେ ଧୀରେ ହେବ। ମୁଁ ଭାବିଲି କି ହେଇଯିବ କି ଧରିଦବା ତ ମାନେ କରିଦବା ଆଉ। ଟିକେ ମାନେ ନିଜକୁ ଆଇଲା କି ମାନେ ଅତି ଯୋଉ ଭାବୁନି କି ଅତି ଚାଲାକି କରିଦେଲି କି ହେଇଯିବ। ଆଉ ପଢ଼ିଆନି ହେଇତ ଯାଉଛି ଏବେ ସେ ଏବେ। ପରୀକ୍ଷା ଦେବାକୁ ଯିବ ପରୀକ୍ଷାର ସେ ସିଚୋସନ୍ ଟେନସନ୍ ଗୋଟେ ଅଲଗା ପ୍ରକାର ସେତେବେଳେ ଗୋଟେ ମାନେ
ସେଇ ଆନଯାଇଟିଟା ଯିଏ ସିଚୋସନ୍ କରିଛି ସେ ଜାଣିଛି ମାନେ ଯୋଉ କୋଶ୍ଚିନ ଘରେ ବସିକି ଆରାମ ସେ ମାନେ ବେଡ ଉପରେ ବସିକି ମଣିଷ କରୁଥିବ କେତେ ସହଜରେ ହଉଥିବ। ସେଠି ମୁଁ ଗୋଟେ ସାମାନ୍ୟ ପରା
ଏବେ ସମିଟ ଟିକେ ହେଇଯାଇଛି ଆପଣ କଲ୍ କରନ୍ତୁ ଠିକ୍ ଅଛି।
ଠିକ୍ ଅଛି ଧନ୍ୟବାଦ।
ହଁ।